ହ୍ୟାଲୋ।
ହଁ ଭାଇ।
ହଁ ଝିଅ କେମିତି ଅଛ?
ଭଲ ଅଛି। ତୋମେ ଭଲ ଅଛ?
ବଢିଆ ବଢିଆ ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ କୃପା ଆଉ। ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆମ ଘରେ।
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ବଢିଆ ଆଉ, ଆଉ କଣ ଚାଲିଥିଲା ଏବେ ତାହେଲେ?
ବର୍ଷା ହଉଛି କି ନାଇଁ ତୋମ ଅଞ୍ଚଳରେ?
ହଁ ହଁ ପ୍ରବଳ ବର୍ଷା ପ୍ରବଳରୁ ଅତି ପ୍ରବଳ ବର୍ଷା ଆମ ଅଞ୍ଚଳରେ। ଏତେ ବର୍ଷାର ପ୍ରକୋପ ଜାରି ରହିଛି ଯେ ଦୀର୍ଘ ସାତରୁ ଦଶ ଦିନ ହବ ଆମେ ସୂର୍ଯ୍ୟାଲୋକ ହିଁ ଦେଖିବାକୁ ପାଇନୁ।
ହଁ ଆମେ ବି।
ହଁ ଏ ବେଶୀ ତ ଦୂର ନୁହଁ ଆମର ଟିକେ କେତେବେଳେ ବା?
ଳେ
ଆଚ୍ଛା, ଆଚ୍ଛା, ଆଚ୍ଛା, ଯା ହୋଉ ଭାଗ୍ୟବାନ ଟେ ଯେତିକି ସବୁ ଡ୍ରେସ୍ ପତ୍ର ସବୁ ସଫା କରିଥିବ ସବୁ ଶୁ
ସବୁ ଶୁଖିଗଲା।
ଯା ହଉ ଆମର ସେମତି ଏକା ଅଛି ଫ୍ୟାନ୍ ପବନ ରେ ଆମେ ଶୁଖଉଛୁ ଆଉ।
ହଁ। ସୂର୍ଯ୍ୟଦେବ ଟିକେ ଆଜି ଖୁ-ମାନେ ଅତ୍ୟନ୍ତ ପ୍ରସନ୍ନ ହେଇଗଲା ଆମ ଉପରେ।
ହଁ ନିହାତି ନିହାତି ସବୁ ଜିନିଷ ଦରକାର ନା ଜୀବନରେ। ବର୍ଷା ଦରକାର, ଶୀତ ଦରକାର, ଖରା ବି ଦରକାର, ଆଉ ଆଜି ଖରା ଟା ବି ମିଳିଗଲା ଆଉ। ସୌଭାଗ୍ୟବତୀ ଆଉ।
ଆଜ୍ଞା।
ଆଉ କଣ ଖାନା ପିନା କଣ ହେଇଥିଲା ଆଜି?
ଆଜି ଭାତ, ଡାଲି, ତରକାରୀ। ଆ
ଆଉ
ଓ ଆଉ ହେଇଥିଲା କଣ? ଏତିକି ଆଉ ଭାତ, ଡାଲି, ତରକାରୀ ଆଉ।
ଆଉ ବିଦ୍ୟାଳୟ ବିଦ୍ୟାଳୟ ଯାଇନ ତୋମେ?
ନାଇଁ ଆଜି ଆମର ବିଦ୍ୟାଳୟ ଛୁଟି ଏ।
ବିଦ୍ୟାଳୟ ତ ନାଇଁ କଲେଜ୍ ତୋମର ନାଇକି?
ମହାବିିଦ୍ୟାଳୟ।
ମହାବିଦ୍ୟାଳୟ ହଉ ହଁ।
ନା ନା ମୁଁ ହଉଚି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ।
ଆଚ୍ଛା ଶିକ୍ଷକ ପ୍ରଶିଂକ୍ଷଣ ଅନୁଷ୍ଠାନ ନାଇଁ କି।
ଶିକ୍ଷଣ ଅନୁଷ୍ଠାନ।
ଶିକ୍ଷଣ ଅନୁଷ୍ଠାନ ନାଇଁ କି ହଁ ହଁ। ଭଲ ଭଲ ହେଲେ ଏଇଟା ତୁମର ପ୍ଲସ୍ ଟୁ ସରିଲା ପରେ ଏଇଟା କରୁଚ ନାଇଁ କି?
ଆଜ୍ଞା।
କେମତି କଣ ରହୁଚି ଆମର ପ୍ର ତିଯୋଗିତାମୂଳକ ପରୀକ୍ଷାଟା କେତେ କଷ୍ଟ ରହୁଚି ନା ସହଜ ରହୁଚି ନା ଚଳିବ?
ଚଳିବ ବେଶୀ କଷ୍ଟ ନାହିଁ। ବେଶୀ ସହଜ ସହଜ ତ କହିଲେ ଚଳେ। ଟିକେ ଆପଣଙ୍କର ମୂଳଦୁଆଟା ଯଦି ଭଲ ଥିବ ଉଁ ତେବେ ଆପଣଙ୍କ ପାଇଁ ସହଜ। ଆଜ୍ଞା।
ହଁ ହଁ ହଁ ହଁ ଠିକ୍ ଠିକ୍।
ଆଜି ଆଉ କଣ ଖିଆ ପିଆ ହେଇଥିଲା ଆପଣଙ୍କର?
ଆଜି ତ ଆ ଏଇ ଶୁଖିଲା ଭାତକୁ ଡାଲି ଟିକେ କରାହେଇଥିଲା। ତତ୍ ସହିତ ଆମର ଶୁଖିଲା ଭାତକୁ ଡାଲି ଟିକେ ଶାଗ ଟିକେ ଶାଗ ଭଜା, ତା ସହିତ କଲରା ଭଜା, ଏମିତି ସବୁ କରାହେଇଥିଲା।
ଆଚ୍ଛା କଲରା ଖାଉଛନ୍ତି ତାହେଲେ ଆପଣ?
ତ ସମ୍ ଅପ ସ-ସରିଆସିବା ଉପରେ ଅଛି।
ହୁଁ।
ହଁ ତ ଆମ୍ବ ମଧ୍ୟ ତା ସହିତ ଥିଲା। ଆସୁଥିଲେ ପିଲାମାନେ ସବୁ ।
ଆଉ ସନ୍ଧ୍ୟାବେଳେ ଏବେ କଣ ଖାଇବେ? ବର୍ଷା ପାଗ ହେଇଚି।
ହାଲୋ ହଁ ହଁ ଶୁଭା ହଉଚି ମୋ କଥା?
ପ୍ଲିସ୍ ଅଁ ହଁ ସନ୍ଧ୍ୟାବେଳେ ଏବେ କଣ ଖାଇବେ ଆଉ ବର୍ଷା ପାଗ ହେଇଛି?
କଣ ବର୍ଷା ପାଗ ହେଇଛି ଟିକେ ପକୁଡ଼ିକୁ ଆମର ନାଲି ଚାହା ଟିକେ ଇଚ୍ଛା ହଉଛି ଯେ କିଏ ଟିକେ ବନେଇକି ଦେଇ ଦିଅନ୍ତା ଭଲ ଲାଗନ୍ତା। ଆମ ମାତାଶ୍ରୀ ତ ଆମ ସହରରେ ହବ ଏବେ ବର୍ତ୍ତମାନ ନାହାନ୍ତି। ଅଃ ତାଙ୍କେ ଅନ୍ୟ ଅଞ୍ଚଳକୁ ଗ୍ରସ୍ତ କରିଛନ୍ତି। ତ ଟିକେ ଆଶା କରୁଛି ଯେ କିଏ ଗୋଟେ ଦେଇଦିଅନ୍ତା ଯଦି ଭଲ ଲାଗନ୍ତା ଟିକେ ଆଉ। ଆମେ ଚିରୋ ଉପକୃତ ହେଇକି ରୁହନ୍ତୁ ତାଙ୍କ ଉପରେ।
ଆଚ୍ଛା ଆଚ୍ଛା ହଉ ତାହେଲେ। ଉ କ୍ସୁ ଅନ୍-ଅନୁସନ୍ଧାନ କରନ୍ତୁ କିଏ ବନେଇକି ଦବ ଗୋଟେ।
କାଇଁ ଅନୁସନ୍ଧାନ କଲାବେଳେ ମିଳିବ ବି। ଯିଏ ଦେବା ଲୋକ ସିଏ ଆସିକି ଦେଇଦବ ପାଖେରେ ହାତ ପାହାନ୍ତାରେ ଆସିକି।
ଆଚ୍ଛା ଆଚ୍ଛା।
ହୁଁ। ଆଉ କଣ ଆଉ କଲେଜରେ କେମତି କଣ ସବୁ ଚାଲିଛି ଏବେ? ତ ପ୍ରଥମ ବର୍ଷ ସରିଗଲା ତୁମର ସମାପ୍ତ?
ନାଇଁ ସରିନି ଅଧା ହେଇକି ଅଛି। ଆଉ ଦି ତିନି ମାସ ଗଲେ ସରିବ।
ଆଚ୍ଛା ଆଚ୍ଛା ତା ପରେ ପ୍ରଥମ ବର୍ଷ ସରିଯିବ। ତା ପରେ ଦ୍ବୁତୀୟ ବର୍ଷ ବି ସରିଯିବ ଆଉ। ତୁମର ପରୀକ୍ଷାଟି କେମିତି ହୁଏ? ଛଅ ମାସକୁ ଥରେ ହୁଏ ନା ବାର୍ଷିକ ପରୀକ୍ଷା ହୁଏ?
ଆମର ବାର୍ଷିକ ପରୀକ୍ଷା ଗୋଟେ ହୁଏ।
ଆଚ୍ଛା ଆଚ୍ଛା।
ଆଜ୍ଞା।
ବଢିଆ ଆଉ। ବାର୍ଷିକ ପରୀକ୍ଷା ତାହେଲେ ଗୋଟିଏ ହଉଛି ନାହିଁ କି। ତାହେଲେ ଦି ବର୍ଷରେ ଦୁଇଟି ପରୀ କ୍ଷା ଦବ। ତା ପରେ ଶିକ୍ଷକ ହେଇକି ଯିବ ଆଉ। ଶିକ୍ଷୟିତ୍ରୀ ହେଇଯିବ ଆଉ।
ହଁ।
ହୁଁ। ଆଉ ତମର କଣ ସେଠି କଲେଜରେ କେନ୍ତି କେତେ ଜଣ କଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି? ତମ ଗୁରୁ ଛାତ୍ରଛାତ୍ରୀ ମାନଙ୍କୁ ପଢେଇବା ପାଇଁ
ଆମର ତିନି ଜଣ ଥିଲେ।
ହଁ।
ସେଥିରୁ ଜଣଙ୍କର ଏବେ ଡିପ୍ଲୋଏଡ ହେଇଗଲା। ତେଣୁ ସେ ସେ ପଳେଇଲେ ଆଉ ଦୁଇ ଜଣ ଅଛନ୍ତି ଏବେ।
ଆଚ୍ଛା ଆଚ୍ଛା। ତାହେଲେ ଦୁଇ ଜଣଙ୍କର ସେଠାରେ ଯେତିକି ପାଠ ପଢେଇବା କଥା ପଢେଇ ଦଉଛନ୍ତି? ସମଗ୍ର ତୁମର ପାଠ୍ୟ ସିଲାବସ ଟି ସରିଯାଉଚି?
ହଁ ସିଲାବସ ତ ସରିଗଲାଣି ଆମର।
ହଁ।
ଏବେ ଖାଲି ପରୀକ୍ଷା ପାଇଁ ପଢିବା କଥା ଆଉ।
ଆଚ୍ଛା ଆଚ୍ଛା। ହଁ ହଁ।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
ଠିକ୍ ଠିକ୍ ଠିକ୍। ତାହେଲେ ଏବେ ବାର୍ଷିକ ପରୀକ୍ଷା ପାଇଁ ପଢିବ, ତାପରେ ସେ ଓଟିଇଟି ପାଇଁ ପଢ଼ିବ ନାହିଁ କି। ବିଭିନ୍ନ ପ୍ରକାର ଅଛି ଆଉ। ହଁ ହଁ ଓଟିଇଟି ପାଇଁ ତମର କେମିତି ଚାଲିଛି ପ୍ରତିଯୋଗିତା ମୂଳକ ପରୀକ୍ଷାଟି ପାଇଁ ତୁମର କେମିତି କଣ ପଢ଼ାପଢ଼ି ଚାଲିଛି?
ହଁ ସେମିତି ତ ଟିକେ ଟିକେ ଏବେ ୟୁଟ୍ୟୁବ ରୁ ଦେଖିକି ପଢାପଢି ଆରମ୍ଭ କରା କରିଛି।
ହଁ ହଁ ଆଚ୍ଛା।
ଚାଲିବ ସେମିତି ଧୀରେ ଧୀରେ ସବୁ ଜିନିଷ ପଢି ସାରିଲା ପରେ ଆଉଥରେ ତାକୁ ରିଭିଜନ କରାହେବ।
ହଁ ହଁ ନିହାତି ନିହାତି। ଆଚ୍ଛା ମୋର ପାର୍ଶ୍ଵ ପୃଷ୍ଠଭୂମି ର କି କିଛି ଶବ୍ଦ ଆସୁଛି କି? ନା ସବୁ ଠିକ ଅଛି?
ନାଇଁ, ସବୁ ଠିକ୍ ଅଛି।
ଯା ହଉ, ଯଦି କିଛି ଏପଟ ସେପଟ ଯଦି କିଛି ହେଲା ମୋତେ ଟିକେ ତୁରନ୍ତ ଜଣେଇବେ ଆଉ।
ଆଜ୍ଞା ଆଜ୍ଞା।
ହଁ ହଁ। ଏବେ ଏବେ ଠିକ୍ ଅଛି, ଏବେ ଠିକ୍ ଅଛି। ।
ହଁ।
ହଁ ଠିକ୍ ଅଛି। ଆମର ଏଇ ଆର ଅଧିକାରୀ ପାଇଁ ଟିକେ ପଢ଼ାପଢ଼ି ଏବେ ଚାଲିଛି।
ଆଜ୍ଞା।
ଆରକ୍ଷୀ ଅଧିକାରୀ ହେବା ପାଇଁ ଯୋଉ ପ୍ରତିଯୋଗିତାମୂଳକ ପରୀକ୍ଷାଟି ଅଛି ତା ପାଇଁ ଟିକେ ପଢ଼ାପଢ଼ି ଟି ଏବେ ଚାଲିଚି।
ତାହେଲେ ପଢାପଢି ପୁରା ଜୋରସୋର ରେ ଚାଲିଥିବ ଏବେ?
ନାଇଁ ଚାଲିଚି ବର୍ଷା ଟିକେ ହଉଚି ଏମତି ଟିକେ ଧକେଇ ଧକେଇ ଚାଲିଚି ଆଉ ଡୁମ୍ପୁରେଇ ଡୁମ୍ପୁରେଇବା। ମଝିରେ ମଝିରେ ଟିକେ ଆମର ଆଉ ଗୋଟେ ସଂସ୍ଥାରେ ଆମେ ଗୋଟେ ଅଛୁ ତ, ସେଠିକି ବେଳେ ବେଳେ ଯିବାକୁ ପଡୁଚି। ସେଇ ସବୁ ଯଦି ଛାଡ ଛୁଡି କରିକି ଗୋଟେ ସ୍ଥିର ଭାବରେ ଯଦି ବସିପାରନ୍ତି ତାହେଲେ, ନିଶ୍ଚିନ୍ତ ଭାବେ ପଢ଼ାପଢ଼ି ଟି ପ୍ରଖର ଭାବେ ଚାଲିପାରନ୍ତା।
ଆଜ୍ଞା ଆଜ୍ଞା। ନିଶ୍ଚିତ ଭାବରେ ଆପଣ ଚେଷ୍ଟା କରନ୍ତୁ। ପରୀକ୍ଷାଟିରେ ଉତୀ ର୍ଣ ହୋଇ ଆରକ୍ଷୀ ଅଧିକାରୀ ହେବା ନିମନ୍ତେ।
ହଁ ନିହାତି ଚେଷ୍ଟା ତ ହେଇଟା ଅଛି ଦେଖା ଯାଉ କଣ ହଉଚି। ତୁମର ମଧ୍ୟ ଚେଷ୍ଟା ଉଚ୍ଚ ରଖ ସବୁବେଳେ। ଏଇ ତମର ଯୋଉ ଏଇ ପରୀକ୍ଷାଟି ସରିଗଲା ପରେ ଆଗୁକୁ ଆଗୁକୁ ଯାହା ବି ଅଛି ସେ ସବୁ କରିବାରେ ଲାଗି ପଡ଼ିବ ଯେମିତି। ଆଉ ଘରେ ଘରେ ସବୁ କେମିତି, କଣ ସବୁ କରୁଛନ୍ତି?
ଆଜ୍ଞା।
ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଏବେ ଚାଲିଛି, ସାନ ଭଉଣୀ ସ୍କୁଲ ରୁ ଆସିଲେ ସେ ତାର ଟିକେ ପଢାପଢି ଆଉଥରେ କରୁଛି, ଟିୟୁସନ୍ ଯିବ। ଆଉ ମାମା ସେ ଖେଳିବ ଯେ ଆଜି ତାର ଟିକେ ଘର କାମ ରହିଯାଇଛି ତ, ସେଥିପାଇଁ ଆଜି ଆଉ ଖେଳୁନି ଆଜି ବସିକି ସେ ଲେଖୁଛି।
ଆଚ୍ଛା ଆଚ୍ଛା। ଘର କାମ ମାନେ ଗୃହ କାର୍ଯ୍ୟ ମାନେ ପଠା ପଢା ପାଠ ପଢା ମାନେ ଗୃହ କାର୍ଯ୍ୟ ତ?
ହଁ ହଁ।
ତୁମେ ଏମିତି କହିଲ ଯେ, ମୋତେ ଲାଗିଲା କି ଘରର କାମ ସବୁ।
ନାଇଁ ନାଇଁ, ଘରର କାମ ତ ଆମେ ତାକୁ କରିବାକୁ ଦଉନୁ ଛୋଟ ଅଛି। ଯେହେତୁ, ସେଇଟା ଆମେ ହିଁ କରିଦଉଛୁ।
କୋଉ ଶ୍ରେଣୀରେ ସେ ପଢୁଛି ଏବେ?
ତାର ଏବେ ଷଷ୍ଠ ହେଲା।
ହଁ ହଁ।
ଆଉ ମାମା ବାବା ବସିକି ଟିକେ ଚା ପିଉଛନ୍ତି, କଥାବାର୍ତ୍ତା ହଉଛନ୍ତି। ବାବା ମଧ୍ୟ ଅଛନ୍ତି ଘରେ, ବର୍ଷା
କିନ୍ତୁ ଯିବା ପାଇଁ ବ୍ୟାକୁଳତେ ଅଛନ୍ତି, ନାଇକ କି?
ହଁ, ବର୍ଷା ଟିକେ ଛାଡିଲେ ଯିବାକୁ ଉସୁକ।
ହଁ, ହଁ, ହଁ ଟିକେ ସନ୍ଧ୍ୟା ହେଲେ ଟିକେ ଯାଇକି ସେ ଯୁ ଛକଆଡେ ଅଛି ଟିକେ ବୁଲଡେଇି ଆସିଲେ ତାଙ୍କୁ ଟିକେ ଭଲ ଲାଗୁଥିବ। ସାଙ୍ଗସାଥି ଦୁନିଆ ଲୋକ ଅଛନ୍ତି ନା ଭେଟା ଭେଟି କଲେ। ହଁ, ହଁ, ହଁ ନାଇଁ ମୁଁ ମଧ୍ୟ ଦେଖିଛି ତାଙ୍କୁ ବହୁ ବାର ସେଇ ମାର୍କେଟ ର ସେ ଗୋଟିଏ ସ୍ଥାନରେ ହିଁ ସବୁବେଳେ ଦେଖିଛି ମୁଁ ପ୍ରାୟତଃ ସମୟ
ହଁ, ସେ ତାଙ୍କର ସାଙ୍ଗସାଥି ସବୁ ସେଠି ଥାଆନ୍ତି ତ ସେ ସେଠି ଯାଇକିବ
ହଁ ହଁ ହଁ, ଠିକ ଠିକ ଠିକ ନାଇଁ ଭଲ କଥା। ଏଇ ବୟସରେ ଟିକେ ଏଇସବୁ ନ ରହିଲେ ଆଉ ଭଲ ଲାଗିବନି ସେମାନଙ୍କୁ।
ହଁ।
ଆଉ ତୁମର ଗୋଟେ ଗାଡି କେତୋଟି ଅଛି ତୁମର ଗୋଟେ ଆଉ ଗୋଟେ ଯନ୍ତ୍ର ଚାାଳିତ ଗାଡି ଗୋଟେ ଆଣୁନ ହେରି। ତୁମେ ବିଦ୍ୟାଳୟ, ତମେ ତୁମେ ଯଉ ମହାବିଦ୍ୟାଳୟ ଯିବାକୁ ତୁମର ଅସୁବିଧା ହଉଛି ନା, ତୁମ ପିତାଶ୍ରୀଙ୍କୁ କହିି ଆଉ ଗୋଟେ ଗାଡ଼ିଟେ ନେଇ ଆସ।
ହଁ ଗାଡି ଆଣିଲେ ହବ ଯେ, ଚାଲିକି ଗଲେ ଟିକେ ଶାରୀରିକ ପରିଶ୍ରମ ହଉଛି ନା।
କି କଥା ଆମ ପିତାଶ୍ରୀ ତୁମକୁ ଦିନେ ଦେଖିଥିଲେ ତ, ଚାଲିକି ଯିବାର ଦେଖିକି ତାଙ୍କ ମନ ସହି ପାରିଲାନି ସେ କହିଲା ଆରେ ପିଲାଟି ପାଇଁ ଗୋଟେ ଗାଡି କଣ ଆଣ ଦଉନାହାନ୍ତି ମୁଁ କହିଲି ରାଗ ରୁଗା ଅଛି ବୋଧେ ତିନି ତିନଟି ଗାଡି ଅଛି। ପ୍ରଚୁର ଧନ ସମ୍ପତ୍ତି ର ଅଧିକାରୀ ସେମାନେ। ତାଙ୍କୁ କଣ ଅଭାବ।
ନାଇଁ ଧନ ସମ୍ପତ୍ତି ତ ସେତେ ଅଧିକା ନାହିଁ।
ମୁଁ ଶୁଣିଥିଲି ତମେ ପୁଣି ମାର୍ବଲ ତଳେ ପୁଣି ଧନ ସମ୍ପତ୍ତି ଲୁଚେଇି ରଖିଛ।
ହୂ। ନାଇଁ, ନାଇଁ ଛ ଗୁଡାକ ସବୁ ପ୍ର ମାନେ ପ୍ର
ବାସ୍ପଟ କଥା ନାଇଁ କି? ଆଛା ଆଚ୍ଛା ହଁ। ହଁ ମାନେ ଏତେ ବହୁତ ବହୁଳ ପରିମାଣରେ ପ୍ରଚାର ହେଇଯାଇଛି ତ ଏଇଥିପାଇଁ ମୋତେ ବିଶ୍ୱାସ କରିବାକୁ ବାଧ୍ୟ ହେଲି।
ଆଛା, ଆଚ୍ଛା ନା ନା ଆମର ଏତେ ବି ଧନ ସମ୍ପତ୍ତି ନାହିଁ।
ହୁଁ। ହଉ ତାହାଲେ ତାହେଲେ ଚାଲିକି ଯିବାକୁ ତାହେଲେ ଭଲ ଲାଗୁଛି ନାଇଁ କି?
ହଁ।
ହଁ, ଚାଲିଗଲେ ଟିକେ ଦେହଟା ବି ଟିକେ ସୁସ୍ଥ ରହିବ ଆଉ।
ହଁ, ଟିକେ ମେଦବହୁଳତା ହେଇଯାଇଛି ନା ସେଟା ବି ଟିକେ
ଆଛା, ଆଚ୍ଛା ହଁ ମେଦମହୁଳତା ସହିତ ତ ଆହୁରି ବିଭିନ୍ନ ପ୍ରକାର ରୋଗ ଅଛି ସିଏ ବି ମଧ୍ୟ କମିଯିବ
ହଁ।
ଯାହା ମାନେ ଆଗକୁ ଯାହା ହେବାକୁ ଯାଉଛି ମେଦବହୁଳତା ସହିତ ଅନ୍ୟାନ୍ୟ ସବୁ ଜଡିତ ହେଇକି ରହୁଛନ୍ତି ନା ଯେମିତିକିି ଆମର ମଧୁମେହ ହେଇଗଲା ରକ୍ତ ଚାପ ଏଭଳିଆ ରୋଗ ଗୁଡା ହୁଁ, ହଉ ଠିକ ଅଛି। ଏଇ ଭଳି ଭାବରେ ଚାଲଚୁଲି କର ଟିକେ। ପୁଣି ଥରେ କେତେବେଳେ କଥା ହେବା ଏମିତି ଗୋଟେ ବ ଷା ଦିନରେ ହଉ ହଉ